ହାଲୋ ଜୟ ଶ୍ରୀ ଜଗନ୍ନାଥ ଆପଣ ମତେ ଶୁଣିପାରୁଚନ୍ତି?
ୋୟସ ଆୁ ମୋ କ୍ଲିଅ ର ଭଏସ୍ ଆସୁଚି ଠିକ୍ ସେ।
ଆପଣଙ୍କ ଭୟସ ଟା ତ କ୍ଲିୟର ଆସୁନି ମତେ।
ଆଚ୍ଛା ଟିକେ ରୁହନ୍ତୁ। ଏବେ ଆସୁଛି ଆପଣଙ୍କୁ।
ଆଜ୍ଞା ଆଜ୍ଞା ଶୁଣାଗଲା।
ଆପଣଙ୍କବି କ୍ଲିଅର ଆସୁଚି ଏବେ କଣ କରୁଛନ୍ତି ଆପଣ?
ମୁଁ ଘରେ ବସିଛି ଏବେ ଆଉ। ଆଉ ଆପଣ?
ହଁ ମୁଁ ବି ଜଷ୍ଟ ଏବେ ଏଇ ବସିଚି ଖିଆପିଆ କଲେଣି ଆପଣ?
ଆଜ୍ଞା ଆଜ୍ଞା ସକାଳୁ ଖିଆ ପିଆ ସରିଲାଣି ଏଇ ଯ ଏଇ ଏଇ କିଛି ସମୟ ପୂର୍ବରୁ ହିଁ ଖାଇଲି। ଆଜି ଶନିବାର ଅଛି ତ। ଆଜି ଶନିବାର ଅଛି ତ ତ ମୋର ବିନା ପିଆଜ ରସୁଣ ତ ସେଥିପାଇଁ ଚକୁଳି ଆଉ ଆମର ଭାଉଜ ବନେଇ ଦେଇଥିଲେ ଚଟଣୀ
ଦିପରି ଟାଇମ ରେ ଚକୁଳି ଖାଆନ୍ତି ଆପଣ?
ଦିପହର ନାଇଁ ଏବେ ତ ମାନେ ଆଜି ଟିକେ ବିଳମ୍ବ ହେଲା କାରଣ କାଲି ଗୋଟେ ବିବାହରେ ଆମେ ଯୋଗଦାନ ଦବାକୁ ଯାଇଥିଲୁ। ଯାହା ଫଳରେ ଫେରିଲା ବେଳକୁ ରାତି ଦୁଇଟା ବାଜିଗଲା ତ ସକାଳୁ ଉଠୁ ହେଇଗଲା ଆପଣଙ୍କର ସାଢେ ନଅଟା। ତ ଉଠିଲା ପରେ ନିଜର ହଁ ଅଫିସ ର ସମସ୍ତ କାର୍ଯ୍ୟ ସାରି ନିଜର ପୂଜା ପାଠ ପାଠ ସାରିକି ଖାଇଲା ବେଳୁ ଟିକେ ବିଳମ୍ବ ହେଲା ଆଉ। ସାଢେ ଏଗାରଟା ବେଳକୁ ମୁଁ ଖାଇ ଦେଇେଇଥିଲି ଖାଇକି ଏବେ ସମସ୍ତ ଯୋଉ ବନ୍ଧୁଗଣ ଅଛନ୍ତି ସମସ୍ତଙ୍କ ସହିତ ବାର୍ତ୍ତାଳାପ କରିବାକୁ ବସିଛୁ ଆଉ। ଆଉ ଆପଣଙ୍କ ଦିନଚର୍ଯ୍ୟାଟା କେମିତି କଣ ଥିଲା କୁହନ୍ତୁ।
ନାହିଁ ମୋର ଏତେ ବି ଖାସ ଯାାଇନାହିଁ। ଅ ତ ଆମର ଏକ୍ଜାମ ଅ ଅଛି ତ କାଲି ରାତି ପିଲାମାନଙ୍କ ସାଙ୍ଗ ପିଲାଙ୍କ ବସି ଚାଲି ସକାଳୁ ଏଗାରଟା ଦୃଷ୍ଟ ନିଜ କାମ ସବୁ ସାରିକି ନିତ୍ୟ କାର୍ଯ୍ୟ ସବୁ ସାରିକି ଜଷ୍ଟ ହେଇ ଆପଣଙ୍କୁ କଲ କରି କଥା ଖାଉଛି ଆଉ
ଦିପହରରେ ଖାଇବା ଟା ଆମର ହେଇନାହିଁ କାହିଁକି ନା ଆମ ଆଣିକି ସେ ହସ୍ ହୋଟେଲ ରୁ ଆଣିକି ଦେଇନାହାନ୍ତି ତ ଆମେ ଆଣିଲେ ଆମେ ଏବେ ବି ଖାଇଦବୁ ଆପଣଙ୍କ ତାହେଲେ ଖାଇସାରିଲଣି ଦୀପରେ ଖାଇଵ ଦିଟା
ଆମେ ମାନେ ଆପଣ ଏଇ ଯୋଉ ରମା ଦେବୀ କଲେଜ ତ
ଆଜ୍ଞା ଆଜ୍ଞା
ଆଚ୍ଛା ଏବେ ବୁଝିପାରଲିି ବାଲେଶ୍ଵର ଏଆ ତ
ଆଜ୍ଞା ଆଜ୍ଞା ସାର୍ ହୁ।
ନାଇଁ ସେୟା ମୁଁ ହଠାତ୍ କିିନି ଯାହା ମାନେ ଠଉରେ ହଉ ଉନିନା
ଆଜ୍ଞା ଦିନରେ ଏତେ ବହୁତ ଗୁଡା କଲ୍ ଆସିଥିବ କଲ ଯାଉ
ନାଇଁ ନାଇଁ ଏଥର ଏଥର ନମ୍ବର ଟାକୁ ରଖିବାକୁ ପଡିବ ୟସ୍ ଆମର ମୁଁ କହିଲି ଏଥର ନମ୍ବର ଟା ମୁଁ ରଖେ ରଖିଲେ ଯାଇକି ଜାଣିପାରିବି ନା ନହେଲେ ଜାଣି ହଉନି କିଏ କେତେ କଲ୍ ଆସୁଛି କଣ ଆଉ ତ ଆପଣ ତ ସକାଳୁ ଜୟ ଜଗନ୍ନାଥ କହିନାହାନ୍ତି
ଆଜ୍ଞା ଆମର ଭୁଲ ହେଇଗଲା ଜୟ ଜଗନ୍ନାଥ ଏବେ ଜଣେଇଦଉଚି
ଏ ମା ଏ ଭଗବାନ ନା ନା ନା ସେ କଥା ନାଇଁ ଭୁଲ କଥା ନାଇଁ
ନାଇଁ ଏତେ ଗୁଡାକ କଲେ କଲା ପରେ ଆଉ ମୁଣ୍ଡ ମୋର କାମ କରୁନି କାହିଁକି ନା ଶୋଇକି ଉଠିଲା ପରେ ନିଜ କାମ ସାରିକି ଫାଷ୍ଟ ଗ୍ରୁପ୍ ମେସେଜ ଦେଖିଲା ବେଳକୁ ମୁଣ୍ଡ ଖରାପ।
ଆପଣଙ୍କର କେତେ ଟ୍ୟାସ୍ ଅଛି କହିଲେ ମତେ।
ନାଇଁ ମୋର ଏଜା
ଆପଣଙ୍କ ପ୍ରାୟତ ସମୟ କଣ ହଉଛି ନା ଆପଣଙ୍କର ନ ମାନେ ଯୋଗାଯୋଗ ବିଛିନ୍ନ ହେଲା ଭଳିଆ ଲାଗୁଛି କାରଣ ଆପଣଙ୍କର ବୋଧେ ସେଠି ନ ଯୋଉ ମାନେ ନେଟୱାର୍କ ଭଲ ନାହିଁ। ସେଇଥିପାଇଁ କଲଟା ଆପଣଙ୍କର କଟି କଟିକି ଆଉଛି ମତେ କାଲି ତ ସ ପୂର୍ଣ ଭଲ ଥିଲା।
ଏବେ ଆପଣ ଠିକ ଆସୁଛି କଥା
ଆଜ୍ଞା ଆଜ୍ଞା ଆଜ୍ଞା କାଲି ତ ଏତେ କୋଳାହଳ ଥିଲା କିନ୍ତୁ ଆଜି ଭଲ ଅଛି ସମୟ ଟା। କିନ୍ତୁ ନେଟୱାର୍କ ଟା ହିଁ ଆମକୁ ମାନେ
ବିଛିନ୍ନ କରିଦଉଛି କଥାବାର୍ତ୍ତାାରେ ଆଜ୍ଞା ଠିକ୍ ଅଛି ମୁ ଟିକେ ପ ଜାଗାକୁ ଯାଉଛି ସବୁଚି ଆପ
ହୁଁ ହୁଁ ଆଜ୍ଞା ଆଜ୍ଞା ଶୁଣା ଯାଉଛି ମ ମଝିରେ ମଝିରେ କଣ ହଉଛି ବୋଧେ ଆପଣ ବୋଧେ ଚଲାବୁଲା କରୁଛନ୍ତି ନା କଣ।
ନାଇଁ ଗୋଟେ ଜାଗାରେ ହିଁ ବସିଥିଲି।
ଆ ସେଇ ଜାଗାକୁ ତାହେଲେ ଆସୁନି ଆଉ।
ଠିକ ଅଛି ଏବେ ଠିକ ଅଛି।
ଆଜ୍ଞା ଆଜ୍ଞା ସମ୍ପୂର୍ଣ୍ଣ ସୁନ ବଢିଆ ଶୁଣା ଯାଉଛି ଆପଣଙ୍କ କଥାଟି। ଆଉ ସକାଳୁ ଆପଣଙ୍କର କିଛି କଣ ସକାଳର କିଛି ଖାଦ୍ୟ ଗ୍ରହଣ କରିବେନି।
ହଁ ସକାଳେ ଜଷ୍ଟ ଆମେ ଖାଇଥିଲି ଏଇ ତ ଜସ୍ ଏଇ ଉଠିକି ତାପରେ ନିଜ କାମ ସାରିକି ଯା ଏଇ ବସିଚି କଥା ହବା ପାଇଁ। ତ ତା ଆଗରୁ ମୁଁ ଖାଇଥିଲି ଅ ବିସ୍କୁଟ ମିକସଚର ଏମିତି କିଛି ଟିକେ ଖାଇ ଦେଇଥିଲି। ଦେ ଆମର ଏବେ ଖାଇବା ଆସିଯିବ ନା। ସେଥିପାଇଁ ମୁଁ ଏତେ ହେବି ଖାଦ୍ୟ କିଛି ଖାଇନଥିଲି ଆଉ।
ଆଚ୍ଛା ସକାଳୁ ଜଷ୍ଟ ଉଠିଲ ତାପରେ ଜଷ୍ଟ କଣ ହେଲା।
ସକାଳୁ ଉଠିଲି ତ ନିତ୍ୟ କାର୍ଯ୍ୟ ଯେତିକି ମୁଁ ସରିଲି। ଦେନ୍ ଖାଇସାରିଲି ଖାଇକି ଆପଣଙ୍କୁ କଲ ରେ କଥା ହଉଛି ଆପଣଙ୍କ ସହ।
ସକାଳୁ କଣ ବିସ୍କୁଟ ମିକ୍ସଚର ଖିଆହେଇଚି।
ହଁ କାହିଁକିନା ଲେଟ ହେଇଗଲାଣି ନା?
କାଇଁ ଛତୁଆ ଛତୁଆ ମାମା ମାମାଙ୍କୁ କହୁନ ଛତୁଆ ଟିକେ ବନେଇକି
ମୁଁ ଖାଇଲିନି କାହିଁକି ନା ଛତୁଆ ମୁଁ ନେଇ ଆସିଛି କାହିଁକିନା ମୁଁ ଖାଇଲିନି ଖାଇଥିଲେ ପେଟ ଭର୍ତି ହେଇ ଥାନ୍ତା ନା ସେଇଥିପାଇଁ।
ଆଉ ବିସ୍କୁଟ ମିକ୍ସଚର ଖାଇଲେ କଣ ପେଟ ଖାଲି ରହେ କି?
ଏତେଟା ବି ଭର୍ତ୍ତି ହୁଏନି ନା ତ ଏବେ ଖାଇବା ଆସିଯିବ ସେଇଥିପାଇଁ ମୁଁ ଆଜ୍ଞା ଆପଣ କହିଲଣି ଯେହେତୁ ମୁଁ ଖାଇଦେବି।
ପ୍ରତିଦିନ ସକାଳୁ ମୁଁ ମୋ ଆ ନିଜ କଥା କହୁଛି। ତ ମୁଁ ସକାଳୁ ଉଠିଲି ମୋର ପ୍ରତିଦିନ ହଉଛି ଆପଣଙ୍କର ଜାଣିଥିବେ ମାଷ୍ଟରକାନିନ୍ ଛକରେ ଗୋଟେ ପ୍ରଜ୍ଞା ବୁକ୍ ଷ୍ଟୋର ପ୍ରଜ୍ଞା ବୁକ୍ ଷ୍ଟୋର ସାମ୍ନାରେ ମାନେ ଆମ ଯୋଉ ଦୁର୍ ଠି ଆମ ପ୍ରଜ୍ଞାମ ବୁକ ଆଗକୁ ଗୋଟେ ଦୁର୍ଗା ମଣ୍ଡପ ନାହିଁ। ତା ସାମ୍ନାରେ ଦେଖିବେ ଅଛି ଗୋଟେ
ଆଜ୍ଞା।
ମହାକାଳୀ ଅଟାକଳ ଯୋଉଟା କାମିଆ ଛତୁଆ ଏବେ କୁହାଯାଉ
ଆଜ୍ଞା ଆଜ୍ଞା।
ଆମର ମାନେ ଆମେ ଛୁଆ ବେଳୁ ଆମେ ସେ ତୁଆ ଖାଉଥିଲୁ ସେତେବେଳେ ସେଇଟା ନେଉଥିଲା ଚାଳିଶ ଟଙ୍କା। କିଲ ଏବେ ତ ଆସିକି ଶହେ ଦଶ ଟଙ୍କାରେ ପହଞ୍ଚିଲାଣି ଯୁଗର କୋଉ ଭଳିଆ ବଦଳୁଛି ଆପଣ ସେଇଥିରୁ ଜାଣେ। ଆଜ୍ଞା ଆଜ୍ଞା ପରିବର୍ତ୍ତନ ୱା ୱା କି ସୁନ୍ଦର। ସେ
ଆପଣ କହିଥିଲେ ନା ଓଡିଆ ଅନର୍ସ ଯେହେତୁ ଓଡିଆରେ ଭାଷା ପ୍ରୟୋଗ କର।
ସେଇ ତ କଥା କହୁଛି ସେଇ ଜଷ୍ଟ ୱାର୍ଡ ଟା ବି କିଞ୍ଚିତ କିଞ୍ଚିତ ମୁଁ କହିଦେଲି ଆପଣଙ୍କୁ କିଞ୍ଚିତ ବୁଝିପାଇଲେ ନା ନାଇଁ। କିଞ୍ଚିତ ମାତ୍ରାରେ କିଞ୍ଚିତ ହଁ ମନେ ର ଖିଥିବେ ଜଷ୍ଟର ମାନେ ହଉଛି କିଞ୍ଚିତ। କିଞ୍ଚିତ ମାତ୍ରାରେ ନାଇଁ ସେଇୟା। ଓ ହୋଉ ଆଉ ଦିପରେ ଖାଇବା କଣ ଆଜି।
ନା ସାଧା ହିଁ ଆସିଚି। ଯି ଶନିବାର ଯେହେତୁ ଭାତ ଡାଲି ଆଉ ଛୁଇଁ ବେସର ଟାଇପ ରେ ଗୋଟେ ତର ତରକାରୀ ଆସିଚି ଆଉ ଆଳୁ ଆଉ କଣ ଗୋଟେ ଏମିତି ଭଜା ଟାଇପ ରେ ଆସିବ ଆଉ।
ଆଜ୍ଞା ଆପଣଙ୍କର ମାନେ ଏ ଯୋଉ ମେସ ରୁ ମଗଉଛନ୍ତି। ନା ଆପଣଙ୍କ
ନାଇଁ ଆମ ହଷ୍ଟେଲରେ ଖାଇବା ଦିଅନ୍ତି। ବାକି ଏଇ କ୍ଷଣା ଆମ ହଷ୍ଟେଲ ଖାଇବା ବନ୍ଦ ଅଛି। କାହିଁକି ଖରା ଦିନଛୁଟିରୁ ଆମେ ଦୁଇ ତିନି ମାସ ଘରକୁ ଯା ନଥିଲୁ ତସବୁ ପିଲା ଆସିନାହାନ୍ତି। ଆମ ଯେତିକ ପିଲାଙ୍କର ଏକଜାମ ଅଛି। ହଁ ଆମେ ଆସି ସାରିଲୁଣି ନା?
ଓହୋ ପରି ମାନେ ଏ ମାନେ ଘରୁ ପଳେଇ ଆସିଲେଣି?
ଆଜ୍ଞା ଆମେ ଗ ଆମେ ଘରୁ ଆସି ସାରିଲୁଣି ଅ ଦୁଇ ମାସ ଛୁଟି ଥିଲା ନା ତ ଆସିଲୁ ଏ ଏଇ ଦଶ କୋଡିଏ ଦିନ ପୂର୍ବରୁ ହିଁ ଆସି ସାରଲିଲୁଣି ଆମେ।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ପରୀକ୍ଷା ଟା ପୁଣି କେବେ?
ପରୀକ୍ଷା ଷ୍ଟାର୍ଟିଂ ହବ ଏଇ ଅଣତିରିଶ ଆଡକୁ ଆଉ
ଆଚ୍ଛା ଆରମ୍ଭ ହବ ଅଣତିରିଶ ତାରିଖକୁ ନା କି।
ଆଜ୍ଞା।
ଏଇ ଯୋଉ ଜୁନ୍ ମାସ ମାନେ ଏଇ ଯୋଉ ଜେଷ୍ଠ ମାସ ଆ ଆଜ୍ଞା ଆଜ୍ଞା ଯାହା ହଉ ସରିବ।
ସରିବ ସେଇ ଜୁଲାଇ ଆ ଅଁ ବାର କି ତେର ତାରିଖ ସାଏ ସେଇ ଟାଇମରେ ।
ଆଚ୍ଛା ସେ ସାଇଦ ସେଇ ଟାଇମ ରେ ସରିଯିବ ନାଇ ମାନେ ସମୟ କିଛି ନିର୍ଦ୍ଧାରଣ ହେଇନି । ନା ଆରେ ଶୁଣ ମାନେ ବନ୍ଧୁ ମାନଙ୍କ ବନ୍ଧୁ ବନ୍ଧୁ ଭିତରେ କଥାବାର୍ତ୍ତା ଯଦି ବାର୍ତାଳାପ ହଉଛି। ତ ତା ଭିତରେ ଟିକେ ହସ ମଜା ରହିବା ଦରକାର। ଜଗନ୍ନାଥ କହିଛନ୍ତି ଜୀବନରେ ଯାହା ଆରୁ ବି ତମେ ଗୋଟେ ମିନିଟ ପାଇଁ ବି ହସେଇ ପାରିଲ। ତାହେଲେ ତମ ଦିନଟା ସେଦିନ ଧନ୍ୟ ହେଇଗଲା।
ସତ କଥାଟା କି
କାଳିଆ ପାଖକୁ ଯେତେବେଳେ ଯାଉଛନ୍ତି ଆପଣ ଦେଖୁଥିବ ତାର ହସଟା ସବୁବେଳେ ପୁରା ଅଗଲା ବଗାର ଥିବ।
ଆଜ୍ଞା ଆଜ୍ଞା ହଁ ସବୁବେଳେ ତାର ହସ ହସ ମୁହଁ।
ହଁ ଗୋଟେ କହିଲ ଜଗନ୍ନାଥ ବଳଭଦ୍ରଉ ସୁଭଦ୍ରା ଭିତରେ ତିନି ଜଣଙ୍କ ଭିତରେ କିଛି ତ ଗୋଟେ ଅଲଗା ଅଛି କଣ ଟା ଅଲଗା ଅଛି ଜାଣିଛ।
ଆଜ୍ଞା ଆପଣ ଭଏସ ଟା ଟିକେ କଟିଲା ଆଉ ଥରେ ରିପିଟ କରନ୍ତୁ।
ମୁଁ କହିଲି ଯୋଉ ଶୁଣନ୍ତୁ ଏବେ କଣ ହେଲା ନା ଏଇଟା ପୁନଶ୍ଚ ଆ ବିଷୟରେ ଆମେ ଚର୍ଚ୍ଚା କରିବା କାରଣ ଅ ମାନେ ଏଁ ସମୟ ତ ସରି ସରି ଆସିଲାଣି।
ଆଜ୍ଞା।
ତ ଏଇ ଭିତରେ ଆମକୁ ନିଜର ଯାହାବି କଥା ଅଛି ସାରିବାକୁ ପଡିବ ଆପଣ ବ୍ୟସ୍ତ ଅଛନ୍ତି ନା ଫାଙ୍କା ଅଛନ୍ତି।
ନାଇଁ ମୁଁ ଟିକେ ବ୍ୟସ୍ତ ରହିବି କାହିଁକି ନା ଏହି ଖେଣାତ କାମ ଷ୍ଟାଟ୍ ହବ ଖାଇବା ଆସିଯି ଯ ଖାଇବି ଦେନ୍ ଆଣିବା ପାଇଁ ଖାଇବା ଆଣିବା ପାଇଁ ଯିବି ଗେଟ ପାଖକୁ।
ଆଜ୍ଞା ହଉ ଠିକ ଅଛି ଆପଣ ବ୍ୟସ୍ତ ଏଇ ଯୋଉ ଆପଣ ଯେତେବେଳେ ଫାଙ୍କା ହେବେ ଦୟାକରି ମତେ ଜଣେଇବେ ମୁଁ ଆପଣଙ୍କୁ ମୁଁ ଗୋଟେ ପ୍ରଶ୍ନ ପଚାରିବି ନା? ଯେ ଜଗନ୍ନାଥ ଆଉ ସୁଭଦ୍ରା ବଳଭଦ୍ର ଭିତରେ ଅ ମାନେ କଣ ଅଛି ଅଲଗା ସେଇଟା ଆପଣଙ୍କୁ ମୁଁ ଜଣେଇବି ହେଲା ଯେତିକି ଜାଣିଛି ସେତିକି ଜଣେଇବି ଆଉ
ଆଜ୍ଞା ଆଜ୍ଞା ନିହାତି ନିହାତି ମୁଁ ଯଦି ବି ଜାଣିନଥିବି ଆପଣ ମତେ ଜଣେଇଦେବେ ମତେ କନଫ୍ୟୁଜ
ନିଶ୍ଚୟ ଓଡିଆରେ ସ୍ନାତକ ଆଉ ଜଣେଇବିନି କେମିତି।
ଆଜ୍ଞା ସାର୍ ତାହେଲେ ମୁଁ ରଖୁଛି ଟାଇମ ସରି ଆସିଲାଣି ରଖୁଛି ତାହାଲେ ଜୟ ଶ୍ରୀ ଜଗନ୍ନାଥ ଆଜ୍ଞା।